ହ୍ୟାଲୋ।
କଣ ସୁବ ବାପଙ୍କ ଦ
ହ୍ୟାଲୋ, ହ୍ୟାଲୋ। ସୁବୁଛି, ସୁବୁଛି? ହୁଁ, ଆଉ ଆଜିର ଦିନ କିପରି ଗଲା କୁହନ୍ତୁ?
ଦିନ, ଦିନ କ୍ଲାସ ଯାଇକନା ଆସିଥିଲି। ହ ତାପରେ ତ ଶୋଇ ଆ ଖାଇକି ଶୋଇଛି ଆଉ। ମାନସ ଠୁ ଭାଇ ଆସିଥିଲେ ଏବେ।
ଓହୋ। ହୋ, ହୋ।
ହଁ, ହୁଁ।
ଓ ହୁଁ, ହୁଁ, ହୁଁ।
ଆଉ ମୁଁ ଆସିବ କେବେ?
ମୁଁ ତ ଜାଣିନି ଆସିବି ମୋର ତ ଏ ଗୋଟେ କ୍ଲାସ ଚାଲିଛି କ୍ଲାସ ସରିଲା ପରେ ଛଅ ମାସ। ପ୍ଲସ୍ ଟୁ ସରିଲା ପରେ ହିଁ ଯିବି।
ଓ ହୋ ଆଉ କଣ କରୁଛ?
ହୁଁ। କିଛି ନାହିଁ ଶୋଇଥିଲି ତୁମେ କଲ କରିଲ ବୋଲି ମୁଁ ଉଠିଲି।
ଖାଇଲଣି।
ହଁ, ଆ ହଁ ଭାତ ଖାଇଥିଲି ଦୁଇଟା ବେଳେ। ଆଉ ହଷ୍ଟେଲ ରେ ଆଉ କିଏ ଅଛନ୍ତି। ନା କୁଆଡେ ବୁଲାବୁଲି ଯାଇନି ଆଜି ବର୍ଷା
ଆମର ସବୁ ଥାର୍ଡ ୟଅର ପିଲା ଅଛନ୍ତି ଖାଲି ଫାଷ୍ଟ ୟର ପିଲା ଆସିନାହାନ୍ତି ଆଉ।
ଓ ହୋ ହୋ ହ ହ ହ ସେକେଣ୍ଡିୟର ପିଲା ସେକେଣ୍ଡର ପିଲା ଓହୋ, ଓ ହ ହ ଗୁଡୁ କିଏ ରେ?
ଏଇ ଯୋଉ କଳା ହେଇକି ଯୋଉ ଗୋଟେ ପିଲା ନୁହଁ କଳା ହେଇକି ଯୋଉ।
ଓ ହୋ ହୋ ହୋ ହଁ ହଁ।
ସିଏ ଆସିଚି ଆଉ ଯୋଉ ଖାନ୍ ବ୍ରଦର ତିନିଟା।
ଓହୋ ହୋ ଖାନ୍ ବଦର ଆଛା। ଆମ ରୁମ ରେ ତ ରହୁଥିବେ ଆଉ ନାଇଁ କି?
ହଁ ତମ ରୁମ୍
ଉ ହୁଁ ହୁଁ ହୁଁ।
ଆଉ
କଣ କଣ?
ନା ଜବ୍ କିଛି ନାହିଁ, ପଢାପଢି ଏକା ଚାଲିଛି ଏମତି ଏକା ଜବ ଫବ କିଛି ନାହିଁ।
ହୁଁ ହୁଁ।
ଆଉ ଘନ ଘନ
ସିଏ ଅଛି ତା ସହିତ କିଏ ମିଶୁନାହାନ୍ତି କେବେ।
କଣ ହଷ୍ଟେଲରେ ଅଛୁ ନା ବାହାରେ?
ହଁ ହଁ, ମୋର ବି ଦେହ ଖରାପ ତ ମୁଁ ମରିଯିବି କହୁଛି। ହଷ୍ଟେଲ ଅଛି ସେ।
ଓହୋ ଓହୋ ହୋ ହ
ଆଉ ଏବେ କୁଆଡ଼େ ବୁଲିବା କୁ, ବାଇକି ନେଇଗଲେ ତା ଘରେ।
ଓହୋ ହୋ ବେଶୀ ବୁଲାବୁଲି କଲା ବୋଲି ନା କଣ?
ହଁ ବେଶୀ ବୁଲା ବୁଲି ।
ହୁଁ ହଁ, ନାଇ କୁଆଡେ ବୁଲାବୁଲି ଯାଇନି, କୁଆଡେ ବର୍ଷା କରିଛି, ଯାଇଥାନ୍ତି ଯେ ଉପର ବେଳା କଣ କହିଲୁ?
ମୁଁ କହିଲି ଘରେ ସବୁ ଭଲ?
ଘରେ ସବୁ ଭଲ।
ହ
ଖାଲି ମୋ ଦେହ ମଝିରେ ଟିକେ ଖରାପ ହେଇଥିଲା, ଝାଡା ଝାଡି ହଉଥିଲି।
ଓହୋ ଏଇଟା ଇଏ ସିଜନ୍ ୱାଇଜ୍
ହଁ ସିଜନ ଦେହ ଖରାପ। ଝାଡା ଟିକେ ହଉଥିଲା, ତାପରେ ଆଉ ଥରେ ଦେହ ପୁରା ତାତିକି ରହିକି ଥିଲା। ତାପରେ ମେଡିସିନ ଫେଡିସିନ ଖାଇଲି ଠିକ ହେଲେ ଆଉ।
ଓହୋ ମୋର ବି ତ ଦେହ ହାତ କୁଣ୍ଢେଇକି କଣ କଣ ହେଇଲାଣି।
ଦେଖେଇଯା ମେଡିକାଲ ଦେଖେଇଯା ।
ହଁ ଏଇଟା ଯିବି ଭାବୁଛି ଚାରିଆଡେ। ଚାରି ତାରିଖରେ ଘରୁକୁ ଯିବି ଭାବୁଛି। ଆମର ବି ସେମିଷ୍ଟାର ହେଇଯିବ ଏଇ ମାସରେ।
ଓ ହୋ ହୋ ହୋ
ଯିଭା ତ ଯୋ ସେମିଷ୍ଟା
ଭଲ ଭଲ ସେଟା ଏଇନା ତୋମର ତିନି ନମ୍ବର ନା ଚାରି ନମ୍ବର ଏଇ ଚାରି ନମ୍ବର ନା
ଏଇଟା, ଏଇଟା, ଏଇଟା ଚାରି ନମ୍ବର ହବ।
ହଁ ଚାର ନମ୍ବର ନା କି? ପାଞ୍ଚ ନମ୍ବର ଟା ହବ ଥାର୍ଡ ଇୟର୍ ହେଲା ବେଳକୁ ହବ ଆହୁରି ଅଛି ପାଞ୍ଚ ନମ୍ବର ଟା। ଜଣା ତ ପଡବନି ସାଙ୍ଗେ ସାଙ୍ଗେ ସରିଯିବ ଆଉ ସେ।
ହଁ ଏଇ ଲାଷ୍ଟ ଇୟର୍ ଟା ନା ଜଣା ପଡିବ ନା, ଏ ଦି ବର୍ଷ କୁଆଡେ ପଳେଇ
ସେଇଟା ତ ଦେଖୁ ଦେଖୁ ଦି ବର୍ଷ ପଳେଇବ ସାଙ୍ଗେ ଜଣା ପଡିବନି।
ବିଶ୍ବାସ ଲାଭ ନାହିଁ ମୁଁ ଦି ବର୍ଷ ର ଯିବି ବୋଲି ଫାଷ୍ଟ ଇୟର୍ ସେକେଣ୍ଡ ଇୟର୍।
ବି- ହଁ ହଁ ପରା ବିଶ୍ବାସ ହବନି ଆଉ। କେତେବେଳେ ସାଙ୍ଗେ ସାଙ୍ଗେ ଫେରୱାଲ ପଳେଇଥିବ ତୁ ଅନେଇଛୁ ଆଁ, ଫେରୱାଲ ହେଇଗଲେ
ହଁ ଦେଖୁ ଦେଖୁ ଏ ଏବେ ଲାଗୁଛି ଜଲଦି ଜଲଦି ଟାଇମ୍ ପଳଉଛି ସାଡେ।
ଓ ହଁ, ସେଇଟା ତ ହବ ଆଉ ସାଙ୍ଗେ ସାଙ୍ଗ
ଆଉ କେତେ ମାସ ଆଠ ମାସ ଅଛି ଆଉ।
ହଁ ଏଇଟା ତ ଅଧା ଛୁଟିରେ ଯିବ ଆଉ।
ନା ଆମ କମର୍ସଲ ଜୋନ୍ ପରୀକ୍ଷା ହେଇଛି
କେ କେଜାଣି କ-ବ-କିଛି ଜାଣିନିି।
ତୋମର କେବେ ହେଇଥିଲା କି ଲାଷ୍ଟ ଇୟର୍ ଯେ ସିକ୍ସ ସେମିଷ୍ଟାର ଟା?
ସିକ୍ସ ଟା ହେଲା ଆମର ଏପ୍ରିଲ ରେ ପରା।
ଏପ୍ରିିଲ ଏଗାର, ଏଗାର ନା ହଁ ସେଇ ସେମ୍ ସେମ୍ ଡେଟ୍ ରେ ହିଁ ହେଲା। ସେମ୍ ସେମ୍ ଡେଟ୍ ରହିଲା।
ତାହେଲେ ଆଉ କେତଳ ଯୋଉ ଦେଖୁଥିବ ପଡିବନି।
ହଁ ପଳେଇବ ସାଙ୍ଗେ ଜଣା
ହ
କଣ କଣ?
ହଁ ସରିଲା ତ ଆଉ, ଆଉ ଏବେ ଆଉ ଜଣାପଡିବ। ବର୍ଷା ହଉଥିଲା ରେ ଏପଟେ ପ୍ରବଳ। କଣ କଣ?
ଏଇପଟେ ବି ଥାଏ, ଘଡଘଡି ବିଜୁଳି ପ୍ରବଳ ବର୍ଷା ଆଜି।
ଓ ଅ, ହୋ, ହୋ, ହୋ, ହୋ। ବର୍ଷା ତ ହଉଛି, ବର୍ଷା ଷ୍ଟାର୍ଟ ହେଲା ଏବେ, ଆଉ ରଜ ସରିଲା ବର୍ଷା ଷ୍ଟାର୍ଟ ହବ ଆଉ।
ହଁ ପରା।
ଆଉ ପାଲ ଅଛି ନା ଆଉ କିଏ ଅଛି? ପାଲ ଛାଡିିବି ଛାଡିବି ହଉଥିଲା। ହଁ।
ପାଲ କୁ ସାଙ୍ଗ ରେ ଧରିକି
ଓ ହୋ, ହୋ, ହୋ ଗେଁ ଗେଁ ହୋଉଛି କି ନାଇଁ ପାଲ ଏବେ?
ହଁ ଟିକେ ଲେଟ୍ ପାଁ- ଦି ମିନ୍ ଟିକେ ଆଚା
ହୁଁ ହୁଁ ହୁଁ ହୁଁ ନେଟୱାର୍ କଟ ଅଛି ସେଠୁକୁ ଯାଓ ଭଏସ କଟ ହଉଛି
ହ୍ୟାଲୋ
ହଁ ହ୍ୟାଲୋ
ଏବେ ଶୁଭିଲା ହ୍ୟାଲୋ।
ହଁ ଏବେ ଠିକ୍ ହଁ ଏବେ ଠିକ୍ ସୁବିଲା ଏବେ ଠିକ୍ ଶୁଭିଲା।
ଏ ଗୀତ ବାଜୁଛି ତ ବିଶେ ଛୁଆ ବଜଉଛନ୍ତି।
ଓହୋ ହୋ ହୋ ହୋ ବି ଶି ଏ ଛୁଆ ଟେ ଆଉ କଥାବାର୍ତ୍ତା ହଉଛି କି ନାଇଁ।
କିଏ।
ବି ସି ଏ ଛୁଆ ମାନଙ୍କ ସହିତ କଥାବାର୍ତ୍ତା ହଉଛି କି ନାଇଁ ତମ ମାନଙ୍କର
ନାଇଁ ରୁଦ୍ରା ବୁ କିଏ ନା ଆମ ଏତେ ହଉନୁ ରୁଦ୍ର ହଉନି ମୁଁ ଖାଲି କାମ ପାଇଲେ କଥା ହଉଛୁ ନ ହେଲେ ନାଇଁ।
ଓହୋ ହୋ ହୋ ଆଉ ଯାହା ବିଷୟ ଟିକେ ଆଉ ନାଇକି।
ହୁଁ ନାଇଁ ଖାଲି କଥାବାର୍ତ୍ତା ପାଇଁ ଏମାନ ସବୁ ମିଶିବାକୁ ଇଚ୍ଛା ନାହିଁ। ଯେ ଯାହାର କଣ କହିଲ ଇଗୋ ଇଏ କରି ରଖୁଛନ୍ତି।
ହଁ ସେଇଟା ପରା ଆଉ କଣ।
ଅପ ନାନି କୋ।
ସେମିତି ତ ଆଉ।
ଆମ ଗାଁ ରେ କିଛି ନାଇଁ ଆଉ ଅଲଗା ପିଲାଙ୍କ କଥା କଣ କହିବି।
ସେଇଟାତ। ଆଉ ଗାଁ ଆଡେ ସବୁ ଭଲ ତ।
ହଁ ଭଲ।
ଏ ଆଡେ ଠାକୁରାଣି ଯାତ୍ରା ଦେଖିଆଇ ଥିଲୁ କି ନାହିଁ ଆଉ।
ଏ ବର୍ଷ ନାଇଁ ଯାଇ ନାହିଁ।
ଓ ହୋ।
ଏ ବର୍ଷ କଡା ଯାଇଥିଲା ତ ଆଉ କୁଆଡେ ଯାଇପାରିଲି ନାହିଁ।
କଣ ଗଲା।
ଏ ଘରେ ଟିକେ ପାଟି ତୁଣ୍ଡ ହେଇଯାଏ ଥିଲା ତ
ଓ ହଁ ହଁ ହଁ ହଁ।
କୁଆଡେ ଯାଇ ପାରୁନ ଥିଲି ମୁଁ
ହୁଁ ହୁଁ ହୁଁ ଏ ବର୍ଷ ଭଲ ହେଲା ଆସିନ। କିଛି ବି ହେଇନଥିଲା ଏଥର ମତେ ତ ବିଜାର ଲାଗେ। ମୁଁ ତ ଯାଉନଥିଲି ଟେନସନ ହେଇକି ଖାଲି ଗୋଟେ ଦିନ ବ ଗୋ ଗୋଟେ ଦିନ ଗହଳି ହେଇଥିଲେ ସେ ଉମାଶଙ୍କର କିଏ ଗୋଟେ ଆଇଥିଲା।
ଆର ବର୍ଷ ବାଲିଗୁଡ଼ା ବଧେ ନା।
ହଁ ଆର ବର୍ଷ ବାଲିଗୁଡା ଏ ବର୍ଷ ତ ବାଲିଗୁଡା ନା ନା ଆର ବର୍ଷ ଆର ବର୍ଷ ବାଲିଗୁଡା ହଁ।
ନାଇଁ ଏଥର ଉ ଉଦୟଗିରିରେ ଭଞ୍ଜନଗର ସେଇଠି ଗୋଟେ ହେଇଥିଲା ଆଉ ଫୁଲବାଣୀ ଦିଟା।
ହୁଁ।
ଆର ବର୍ଷ ହେବ ବଧେ ବାଲିଗୁଡା।
ହଁ ପରା।
ଥାଙ୍କ ୟୁ।
ଆଉ ଖିଆ ପିଆ ନା ଏବେ ବାହାରକୁ ଛଡା ହେଇଛି କି ନାଇଁ
ହଁ ଯିବୁ ପରା ଏବେ।
ଓହୋ। ହ, ହ, ହ ତମକୁ କଲେ ତମେ ଅଲଗା ଯାଉଛ ଭଡା।
ଇଣ୍ଟର୍ଣ ଶିପ୍। ହଁ ମୋର ରୁଦ୍ର ଅଲଗା। କମର୍ସ ତାଙ୍କ ସାଇନ୍ସ ର କିମା ଅଲଗା
ଓ ହୋ, ତମ୍ ବସରେ ଯାଉଚନା ଆଉ କୋଉଟାରେ ଯାଉଚ।
ସେମାନେ ମୋ ବସ୍ ନେଇକି ଯାଉଛନ୍ତି ଆଉ। ଆମେ ଚାଲି ଚାଲି ପଲ ଘର ପାଖନା।
ଓହୋ। ହୋ, ହୋ କଣ ତମ ତମର କାମ କଣକି ସେଇଟି।
ନାଇଁ କିଛି କାମ ନାହିଁ। ସେ ସେମାନେ ଗୋଟେ ପ୍ରୋଜେକ୍ଟ ଆଗରୁ ଇଏ ଦେବେ ଫାଇଲେ। ସେଇଟା ତମ କରିବ ଆଉ।
ଓହୋ। ହଁ -ହଁ -ହଁ- ହଁ- ହଁ। ତାହେଲେ ଠିକ ଅଛି ଆଉ।
ହୁଁ।
ତାହେଲେ ଠିକ ଅଛି ଆଉ। ବୁଲାବୁଲି ଭୋଗ ପାର୍କ
ହଁ ବଗପାର ନାହିଁ ଦିତିବ ପାଖରେ ଯାଉଛୁ, ବସ ଯାଉଛୁ ଆସ
ଆ ସଠ କଥା ଆଉ ଆଉ ଘରୁ ଖିଆ ଏ ପି ସେତେବେଳେ। ଏବେ ଆଉ କିଛି ଖାଇନି। ଏବେ ତୁ କଲ କଲୁ ବୋଲି ଉଠିଲି।
ହଁ।
ହୁଁ। ହେଲା ଟାଇମ ନା କଣ ଆଉ।
ଆମର ହଁ ଛଅଟା ପଇଁଚାଳିଶ ଛାଡିଆ।
ଆଚ୍ଛା, ଆଚ୍ଛା, ଆଚ୍ଛା। କ ପାଲକୁୁ କହିଦ ଛାଡ କହି ଯା।
ହଁ।
ହୁଁ। ହଉ, ହଉ ରଖୁଚି ହା।
ହଁ, ହଁ।
ହୁଁ।